ହଉ।
ହାଲୋ।
କଣ କରୁଚ?
କିଛି ନାହିଁ ବସିଚି। ତୁ କଣ କରୁଚୁ?
ଏଇ ମୁଁ ବି ବସିଚି ଆଉ। ଖାଇସାଇଲୁଣି?
ହଁ ଖାଇସାଇଲିଣି। ତୁ ଖାଇସାଇଲୁଣି?
ହଁ ମୁଁ ବି ଖାଇସାଇଲିଣି।
ଆଉ କଣ ଖାଇଲୁ? ମୁଁ ଭାତ ଖାଉଚି ପଖାଳ।
ଓହୋ ପଖାଳ ଆଉ କଣ?
ପଖାଳ ଆଉ ପୋଡାପୋଡି ଆଉ, ଆଉ ଭଜା।
ହୁଁ ହୁଁ।
ତୁ କଣ ଖାଇଛୁ?
ମୁଁ ବି ଏ ପଖାଳ ଆଉ ପୋଟଳ ତରକାରୀ। ଏ ଭଜା ଫଜା ଟିକେ, ଦଳାଦଳି ଟିକେ ଏମିତି ଆଉ।
ହଁ ଭଲ। ଆଜିକାଲି ତ ଯୋଉ ଖରା ହଉଛି ପଖାଳ ନ ଖାଇଲେ ମଣିଷର ହଉନି ଆଉ।
ହଁ ତିନି ଟାଇମ ପଖାଳ ଖାଇବାକୁ ମନ ହଉଛି।
ହଁ ବା।
ଆଉ ଦେହ ପା ତୋର ସବୁ ଭଲ?
ହଁ ମୋ ଦେହ ପା ଭଲ ଅଛି। ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି। ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ମା ମୋ ବୋଉ ତ ରୋଷେଇ କରୁଛି। ଆଉ ବାବା ଆନ ଘରେ ନାହାନ୍ତି? ସବୁ ବାହାରେ ବୋଉ ମୁଁ ଘରେ ଅଛୁ ଆଉ।
ଓହୋ। ଆଉ ସମସ୍ତଙ୍କ ଦେହ ପାହା ଭଲ?
ହଁ ସମସ୍ତଙ୍କ ଦେହ ପାହା ଭଲ। ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି। ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଏ ଘରେ ସବୁ ଖାଇ ସାଇଲେଣି?
ହଁ ଖାଇ ସବୁ ସାଙ୍ଗ ମିଶିକି? କରିଥିଲେ ଭଲ ହେଇଥାନ୍ତା। ନା ଆର ସବୁ ବର୍ଷ ଯୋଉ ହଉଛି ବର୍ଷ ଶେଷ ବେଳୁ କରୁଚୁ ଆଉ ଏ ବର୍ଷ ରଜ ବେଳୁ କରିବା ଆଉ।
ହଁ ତୁ ସମସ୍ତଙ୍କ କଥା ହେଇଛୁ?
ହଁ ସମସ୍ତେ କହୁଛନ୍ତି କହୁଥିଲେ ମାନେ ଆସିବେ ହାରି ବୋଲି ଯୋଉ ହଉଛି ଯାଇଛନ୍ତି ହାରି ତ ସବୁ। ଲେ ପଢାପଢି କରିବାକୁ ଯାଇଛନ୍ତି ସବୁ ଆସିବେ ଭାରି ଆଉ ରଜ ବେଳୁ ସବୁ ଆସିବେନି କି ରଜ ଛୁଟିରେ।
ହଁ।
ହଁ, ରଜଛୁଟିରେ ଆସିଲେ ସେମାନେ ପୁଣି ମେସେଜ କରିବେ ଗ୍ରୁପ ରେ ମେସେଜ କଲେ ହେଠୁ କହିବା ତାଙ୍କୁ ଆଉ।
ହଁ ହଉ। ଆଉ ଆର ବର୍ଷ କଥା ତାର ମନେ ଅଛି ନା ନାହିଁ ଆମେ ଯୋଉ ଭୋଜି କରି ଯାଇଥିଲେ?
ହଁ ହଁ। ମୋ ପିଲା ତ ସବୁ ଯୋଉ ଅଛି କାଠ ବୋହିବେ, ପାଣି ବୋହିବେ, ରୋଷେଇଆ ବୁଝିବେ ପୁଅ ପିଲାଙ୍କ ତ ସବୁ କାମ ଆଉ ଗୋଟେ ପଇସା ଆଦାୟ କରିବେ।
ହଁ ମତେ ଆର ବର୍ଷ ଭୋଜି କଥା ମୋର ଆଜି ଯାଏଁ ମନେ ଅଛି ମୋ ମନରୁ ଯାଉନି।
ହୁଁ ହୁଁ!
ମାନେ ଆମ ସାଙ୍ଗମାନେ ସବୁ କେମିତି ମାନେ ଯାଇକି ସବୁ ମଜ୍ ମଜା କରୁଥିଲେ। ଶୀତ ଟାଇମରେ ସବୁ ଯାଇଥିଲେ।
ସେଇଠି କରିବା।
ହଁ ହଁ ଆର ବର୍ଷ ଯୋଉଠି କରିଥିଲେ ଏ ବର୍ଷ ସେଇଠି କରିବା ମାନେ ସେଇଠି ପରିବେଶ ବହୁତ୍ ଭଲ ନା।
ହଁ ସେଠି ପାଣିଟା ବି ସୁବିଧା।
ପାଣିଟା ବି ସୁବିଧା ସେଇ ବ୍ୟବସ୍ଥା କରିବା।
ହଉ ସେଇଠି କରିବା ଆଉ। ଆରେ ଆର ବର୍ଷ କଣ କଣ ଆଇଟମ ହେଇଥିଲା?
ଆର ବର୍ଷ ତୋର ମନେ ନାହିଁ ଭାତ ହେଇଥିଲା ଡାଲମା ହେଇଥିଲା ଖଟା, ତରକାରୀ ଆଉ ଆଇଁଷ ଉପରେ ବି ହେଇଥିଲା ମଜା କରିଥିଲେ ବହୁତ୍ ମଜା କରିଥିଲେ।
ହଁ ବକ୍ସ ଆଣିଥିଲେ ଆଉ।
ହଁ!
ବକ୍ସ ଆଣିଥିଲେ ନାଚ ଫାଚ ହଉଥିଲେ ଗୀତ ଭୀତ ଗାଉଥିଲେ ଆଉ ଯୋଉ ହଉଛି ଟିତି ଗୋଡ଼େ ଯଉ ହଉଚି ଗୋଟେ ସାଙ୍ଗଟା ଗୋଟେ ଯଉ ହେଉଚି ପ୍ଲାନଟେ କରୁଥିଲା କି ମାନେ ଯଉ ହେଉଚି ଗୋଟେ ମାନେ କଣ କହିଲୁ ବକ୍ସରେ ମାନେ ଗୋଟେ ଯୋଉ ଗୋଟେ ଡବା ଭିତରେ ମାନେ ସମସ୍ ସ୍ତ ଗୋଟେ କାଗଜରେ ମାନେ ନାଁ ଗୁରେ ଲେଖା ହେଇ କି ମାନେ ପଡିବ ହେଲା ଦିଟା ନାଁ ସେଥିରୁ ବାହାରିବ ଆଉ ଯୋଉ ସେ ଦିଟାଙ୍କ ନାଁ ଯାହାର ବାହାରିବ ସେ ଦି ଜଣ ମିଶିକି ନାଚିବେ।
ବଢିଆ ଆଉ।
ମୋତେ ସବୁଠୁ ହଁ ବଢ଼ିଆ ହେବ ବଢ଼ିଆ ବଢ଼ିଆ ବଢ଼ିଆ କଥା ଏଇ ଯୋଉ ପାଖରେ ଆମର ଯୋଉ ଗୋଟେ ଉଦ୍ୟାନଟା ନାହିଁ ଏଇ ଯୋଉ ଜଙ୍ଗଲ ନା ଆର ବର୍ଷ‌ ତା ସାଇଡରେ ବଢ଼ିଆ ଗୋଟେ ଛୋଟିଆ ଗୋଟେ ଜାଗାଟେ ଅଛି। ସେଠି ଫୁଲ ଗଛ ଅଛି। ଆଉ ବଢିଆ ପାଇଁ ପାଣି ସୁବିଧା ଅଛି। ସେଇଠି ମୁଁ କହୁଚି ଭୋଜି କଲେ ବଢିଆ ହୁଅନ୍ତା।
ହଁ ସେଠି ବୁଲାବୁଲିକୁ ବି ହବ ଭୋଜି କରିବାକୁ ବି ହବ।
ହଁ ଆର ବର୍ଷ ସବୁ ଭଲ ହେଲା। ଆମେ ନାଚିଲେ, ଗାଇଲେ, ଖେଳିଲେ। ହେଲେ ଇଏ ଯେ ମାନେ ଆଉ ଆମେ ଫଟୋ ଉଠେଇ ପାରିଲେନି। ଏ ବର୍ଷ ତୁ ଗୋଟେ କାମ କରିବୁ ତୁ ମୋବାଇଲ ନେଇକି ଆସିବୁ ଆମ ଗଲେ ସେଠି ଫଟୋ ଉଠେଇବା ହେଲା।
ହୁଁ ହୁଁ କାହାକି ଆମର ସମସ୍ତଙ୍କ ଭଲ ଆଉଛି ସମସ୍ତଙ୍କଠୁ।
ମୁଁ ତୁ ଜାଣିନି ତୁ ପଚାରିକି କହିବୁ ଆଉ ତମ ଘରେ ରାଜି ହଉଚନ୍ତି ଭୋଜି କରିବ ବୋଲି ଛାଡିବ ବୋଲି କହୁଚନ୍ତି।
ହଁ ହଁ ଆମ ଘର ଛାଡ଼ିଦେବ ତମ ଘରେ ଛାଡିବେନି କି?
ହଁ ଆମ ଘରେ ବି ଛାଡିବେ କିନ୍ତୁ ତୁ-ତୁ ଟିକେ ମୋ ବୋଉ ସହିତ ଟିକେ କଥା ହେଇଯିବୁ ମତେ ମନା କରୁଥିଲା କହୁଥିଲା ତୁ ତୋ ସାଙ୍ଗ ଯିବ ତାହେଲେ ତ ଆସ ତୁ ଛାଡ଼ିବି ନହେଲେ ଛାଡ଼ିବିନି।
ଓହୋ ହଉ ହଉ ହଉ ମୁଁ କଥା ହେଇଯିବି ମାଉସୀଙ୍କ ସହ।
ହଁ ତ କଥା ହେଇଚୁ ଆଉ ଏଥର ସବୁ କଣ କଣ ଭାବିଛୁ କଣ ପିନ୍ଧିକି ଆସିବୁ କେମିତି କଣ ଯିବୁ।
ଉମ୍ ମୁଁ ଭାବିଚି ଏଇ ଜିନ୍ସ ପିନ୍ଧିକି ଯିବି। ଜିନ୍ସ ପିନ୍ଧିକି ଯିବି ବୁଟ ଫୁଟଟେ ପିନ୍ ପିନ୍ଧିଦେବି ଆଉ ଯୋଉ ଚଷମା ହଳ ଲଗେଇଦବି। ଆଉ କଣ ଆଉ ଦେଖିବା ତୁ କଣ ପିନ୍ଧିକି ଯିବୁ?
ମୁଁ ସେମିତି କିଛି ଭାବିନି ମୁଁ ଦେଖିଆ ଯାଏଁ ଗଲେ ଦୋକାନକୁୁ ଦେଖିବା କଣ ଗୋଟେ ଆଣିବା ଆଉ।
ହୁଁ ସମସ୍ତେ ଜିନ୍ଷ ପିନ୍ଧିକି ଯିବେ। ମୁଁ ଜିନ୍ଷ ପିନ୍ଧିକି‌ ଗଲେ ଯୋଉ ହଉଚି ଭଲ ମାନେ ଭଲ ନାଚିବାକୁ ବଢିଆ ହବ।
ନାଚିବାକୁ ଭଲ ହବ ଭିଡିଓ କରିଆବା।
ଆଉ ଆର ବର୍ଷ ସବୁ ସେଠି ଯୋଉଁ ଅଳିଆ ସବୁ ପକେଇକି ଆସିଥିଲ। ମୁଁ ଆସିଲା ପରେ ବହୁତ କଥା କହିଲେ କିନ୍ତୁ ଏବର୍ଷ ସେ ଭୁଲଟା କେଇ କରିବନି ସବୁ ଯାହା ପ୍ଲାଷ୍ଟିକ ମାନେ ଯାହା ସବୁ ତମର ଯୋଉଁ ବ୍ୟବହାର ହରିକା ଜିନିଷ ସବୁ ଧରିକି ଆସିବ।
ହଁ ହଁ।
ସବୁ ଆଣିକି ସବୁ ଡଷ୍ଟପିନ ରେ ପକେଇବ।
ହଁ ହଁ ନେଇ ଆସିବା ଆଉ ଅଳିଆ ସଫା କରି ଦେଇ ସେଇ ଏକାଥରେ।
ହୁଁ ସବୁ ସେ ବ ମାନେ ଏକାଠିଁ କରିକିନା ଆଣିକି ପୋଡିଦେବା ନ ହେଲେ ଡଷ୍ଟପିନ ରେ ପକେଇଦବା। ଆଉ ସେଇ ଭୋଜି ତ ମୁଁ ଆଜି ସାରା ଭୁଲି ପାରୁନି।
ଆ ବହୁତ ଭଲ ହେଇଥିଲା ଆଉ।
ହଁ ମତେ ମନେ ପକେଇଲେ ମୋତେ ବହୁତ ଖୁସି ଲାଗେ। ଏବର୍ଷ ତ ଯୋଉଁ ମାନେ ଚେଷ୍ଟା କରିବୁ ମାନେ ତା ମାନେ ଶେଷ ବର୍ଷ ସରିଲା ମାନେ ଏ ବର୍ଷ ଯାଇ ତାଠୁଁ ଆହୁରି ଭଲରେ କରିବା ଆଉ ସମସ୍ତେ ଯେମିତି ଖୁସିରେ ଆସିବେ ଭଲରେ ଖାଇବେ ପିଇବେ ସବୁ ମଜା କରିକି ଆସିବେ।
ଝିଅ ପିଲା ବେଶ୍ ସିଏ ହିଁ କରୁ ନଥିଲେ?
ହୁଁ।
ଏ ବର୍ଷ ସମସ୍ତଙ୍କୁ କହିବା କି ସମସ୍ତେ କରିବେ ବୋଲି। ହଁ ତା ଆର ବର୍ଷ କୁ କିଏ କିଏ ରହିବେ କିଏ କୁଆଡେ ଯିବେ କି କଣ? କଣ ଏକାଥରେ ଏଇ ବର୍ଷ ସମସ୍ତଙ୍କୁ କହିବା କି ସମସ୍ତେ କହିବେ ଏ ବର୍ଷ ବନ୍ଧୁ ମିଳନ ନାଁ ଆଉ।
ହଁ ଏ ବର୍ଷ ବନ୍ଧୁ ମିଳନ ଆଉ ଏଇଟା ବି କହିଦେଇଥିବି ଗଲେ କହିଦେବାକୁ ମାନେ ଏଇଟା ଆମର ସବୁ ବର୍ଷ ଆମେ କରିବା ମାନେ ଆମେ ପାଠ ପଢେ ମାନେ ପଢିବା କି ନ ପଢିବା ସେଇଟା ତ ଆଗକୁ ଗଲେ ଜଣାପଡିବ। ସାଙ୍ଗ ହେଇକି ମାନେ ସବୁ ତ ଅଲଗା ହୋଇଯିବା ନାଁ କିନ୍ତୁ ଆମ ସବୁ ବର୍ଷ ଗଲେ ଆମ ସବୁ ବର୍ଷ ଯାଇକି ସବୁଠି ମାନେ ମିଶିକି
ହଁ ବର୍ଷକୁ ଯାହାହେଲେ ଥରେ ସାଙ୍ଗମାନେ ମିଳିବେ ଆଉ ମିଶିବେ ଆଉ ଦେଖାହବ ଆଉ।
ଆଉ ତୁ ସବୁ ଲେନ୍ ମାନେ କୁର୍କୁରି ଫୁୁରୁକୁରି ନେଇକି ଆସିଥିବୁ ହେଲା ରୋଷେଇ ହଉ ହଉ ଟାଇମ ହବ ଆମେ ଗଲେ ସେଠି ଖାଇବା।
ହଁ ହଁ ନେଇକି ଯିବି ନିଶ୍ଚିନ୍ତ।
ହଁ ପାଣି ବୋଟଲ ବି ଆଣିଥିବୁ।
ହଁ ପାଣି ବୋଟଲ ସେଇଠିଁ କଣ ପାଣି ମିଳିବନି କି ମିଳିବ ପାଣି।
ସେଇଟା ସେଠିଁ ରୋଷେଇ କରିବା ନାଁ ପିବା ପାଇଁ ଗୋଟେ ଭଲ ଗୋଟେ ପାଣି ବୋଟଲ ନେଇକି ଗଲେ ଭଲ ତୁ ଜାଣିନୁ।
ହଁ ହଁ ହଉ ତାହେଲେ ନେଇକି ଯିବି ଆଉ।
ଆଉ ସବୁ ଆଇଟମ୍ ମୁଁ ତ କିଛି ସେମିତି ଭାବିନି ଆମେ ଦି ଜଣ କହିଲେ ହବ କି ଯାହା ସମସ୍ତଙ୍କ ସହିତ ସବୁ ଆମେ କଥା ହେଇଯିବା। ସାର୍ ମ୍ୟାଡ଼ାମ୍ ମାନଙ୍କୁ ପଚାରିବା ତାପରେ ଯାଇକି ଆମେ ମାନେ ଏଁ ଭାବିବା ଯେ କଣ କରିବା? ନାଇଁ କଣ କଣ ଆଇଟମ୍ କରା ହବ ଆମ ଦି ଜଣ କହିଲେ ହବ କି?
ହଁ ସମସ୍ତଙ୍କୁ ପଚାରିଲେ ହବ ଆଉ।
ସବୁ ତ କହୁଥିଲେ ଆଇଁଷ ଉପରେ ଟିକେ କରିବେ ବୋଲି ଆଇଁଷ ଉପରେ କରିବା ଯାହା ଜିଏ ସେ ନ ଖାଇବ ତାଙ୍କ ସବୁଲୋକ ପାଇଁ ବି ସାଧା ବନେଇବା ଏମିତି କରିବା ଆଉ।
ହୁଁ ହଁ। କୋଉଁ ଗୋଟେ ଗ୍ରୁପ ଟେ ଖୋଲିଦବା ସେଇ ଗ୍ରୁପ ରେ ସମସ୍ତଙ୍କୁ ମେସେଜ କରିଦବା ହେଲା।
ନ ହେଲେ ଗୋଟେ ପୁରୁଣା ଗ୍ରୁପ ଟେ ଥିଲା ସେଇଥିରେ ସମସ୍ତଙ୍କ ନମ୍ବର ଗୁଡ଼ାକ ଯୋଉଁ ହଉଛି ଆଡ୍ କରିଦବା ଆଉ।
ହଁ ସେଇଠୁ ପଚାରିଲେ ଦେଲେ ହବ ତାକୁ କହିବୁ ଯେ ଯାହା ହବ ହବ ଗୁପ୍ ଚୁପ୍ ଟା କିନ୍ତୁ ଆଗ ନେଇକି ଯିବୁ। ଗୁପ୍ ଚୁପ୍ ଆଇସ୍କ୍ରିମ ମାନେ ଟିକେ ଥଣ୍ଡା ମାନେ ଗରମ ଲାଗୁଛି ନାଁ।
ହୁଁ ହୁଁ। ହୁଁ। ଆଉ ନହେଲେ ଯୋଉଁ ଚେହେରା ତୋର ଜୋଳ ଭୋଜିଟା ତ କରିବା ନହେଲେ ଏଠେ ଗୋଟେ ଦୋଳିଟେ ଲଗେଇଦବା ସେଇ ଗଛ ପାଖରେ ଆଉ।
ହୁ।
ହଁ ଭଲ ହବ ପୁରା ରଜ ଭାଇବ ଆଉ।
ହଁ। ଆ ଦୋଳି କରିବା ଆମେ ଭାବୁଛୁ ରଜ ପରେ ଗଲେ ଭଲ ହୁଅନ୍ତା କଣ କହିଲୁ ରଜରେ ତ ସବୁ ମାନେ ଅଧା ପିଲା ରାଜି ହେବେନି।
ହଁ ସେତେ ବି ସବୁ ଏ କିଏ କହିବ ମାମୁଁ ଘରକୁ ଯିବି ମାଉସୀ ଘରକୁ ଯିବି ଏମିତି କହିବେ ନା?
ମାନେ ସ୍କୁଲ ଖୋଲିବା ପୂର୍ବରୁ ଆଉ ରଜ ପରେ କରିବା ଆଉ ସେ ମଝିଟାରେ କରିବା।
ହଁ ହଁ ଦେଖିବା ତାରି ଭିତରେ କଉ ଦିନ ନହେଲେ ଆଉ। କେତେଟା ପିଲା ଆଉ କୋଡିଏଟା ଖଣ୍ଡେ ପିଲା କରିବେ ବୋଧେ ନୁହଁ।
ହଁ ମୁଁ ତ ପଚାରୁନି ମ ପଚାର ମାନେ ଆମ ସାଙ୍ଗ ତ ଝିଅ ପିଲାମାନେ ସବୁ ରାଜି ହଉଛନ୍ତି। ପୁଅ ପିଲାଙ୍କ କଥା ମୁଁ ଜାଣିନି ତ ପଚାରି କହିବି। ଆଉ ସବୁ ଦାୟିତ୍ୱ ଚିଠା ପିଠା ମାନେ ସବୁ କଥା ହେଇ ସାରିଲା ପରେ ମିଶିକି କରିଦବା ସବୁ ପୁଅ ପିଲାଙ୍କୁ ଦେଇ ଦେବା ସେ ସବୁ ଧରିକି ପଳେଇ ଆସିବେ କିଣିକି।
ହଁ ସେମାନେ ତ ସବୁ କିଣାକଣି କରିବେ ଆଉ।
ହଁ ଆଉ ରୋଷେଇଆ ବି ଭାବୁଛି ନେଇଯିବା ନହେଲେ ଆମେ ଟିକେ ମଜା କରିବା।
ତାଙ୍କୁ କହିବ ପୁଅ ପିଲାଙ୍କୁ କହିବା ପୁଅ ପିଲ ବୁଝି ଦେବେ ରୋଷେଇୟା।
ହଁ। ଆମେ ରୋଷେଇ କରିକି କାମ ସାରୁ ସାରୁ ତ ସନ୍ଧ୍ୟା ହେଇଯିବ ଆଉ ମଜା କଣ କରିବା?
ହଁ ଏଟା ତାପରେ ଛୁଆ କଲେ ବି ଭଲ ଲାଗିବନି ଟେଷ୍ଟ ଆସିବନି।
ହଁ।
ରୋଷେଇଆ ନେଇଯିବ ଭଲ।
ହଁ ସେୟା କରିବା ରୋଷେୟା ନେଇକି ପଳେଇବା।
ଆଉ ପୁଅ ପିଲାଙ୍କୁ ଏବେଠୁ କହିଦେଲେ ସେ ଟିକେ କାଠ ପାଠ ଭଙ୍ଗା ଭୁଙ୍ଗି କରୁଦେବେ।
ହଁ।
ଆଉ ଗ୍ୟାସ ଆଣିବାକୁ ଏତେ ପଇସା ହବ କି କଣ କେଜାଣି? ଏତେ ପଇସା ହବନି ମ।
ଗ୍ୟାସ ନାଇ ପଠ କାଠ କାଠରେ କରିଦେଲେ କାଠ ଜାଣିନୁ ତୁ କାଠରେ ରୋଷେଇଟା ଅଲଗା ସ୍ୱାଦ ତାର ଅଲଗା ଟେଷ୍ଟ୍।
ହଁ ଚୁଲିରେ ରୋଷେଇ।
ହୁଁ। ଆମେ କରୁଚୁକି ଆମେ ଯେତେ ରଷେଇ ଆଣେ ସେଏ କରିବା ଆମେ କରୁଚୁ ଯେ ଆମକୁ କଷ୍ଟ ହେବ।
ହଁ।
ଆ ଅଲୁ ଡେସ ଫ୍ରେସ୍ ସବୁ କିଣି ସାରିଲୁଣି?
ହଁ ମୋ ନାଇତି ମୁଁ କିଣିନେଇ ଏରା ମୋର ଥିଲା ଯାହା। ଥିଲା ତ ସେଇରା ପିନ୍ଧିକି ପଳେଇବି ଆଉ ଘରେ ପିନ୍ଧିଯାଇନି କୁଆଡେ ନୂଆ ହେଇକି ଅଛି ମୋର। ସେଟା ପିନ୍ଧିକି ପଳେଇମୀ ତୁ ତାହେଲେ ଯିବୁ ଆଣି ଆଉ।
ହଁ ଗୋଟେ ଆଣିବା ଉ ଗୋଟେ କହିଲା ବବେଳେ ଗୋଟେ ଶେଷ ଭୋଜି ଗୋଟେ ମାନେ ଆଣିବା ଆଉ ଫଟୋ ଫଟ ଉଠିବା ନା?
ହଁ। ଆଣିଲେ ଭଲ ହବ ଆଉ ହ ହଉ ଆଉ ଯାହା ହଉ ଭୋଜି କରିବା ଗୋଟେ ର ଜଳକା ଯା ହଉ ଗୋଟା ଭଲ ଲାଗିଲା ଶୁଣିକି।
ହଁ ଭୋଜିକରିବା ତୁ ସମସ୍ତଙ୍କୁ ମୁଁ ଟିକେ ଆଜି ଫୋନ କରିକି କହିଦେ ତାପରେ ଆମେ ଗୋଟେ ଗ୍ରୁପ୍ ଖୋିଲଲା ପରେ ତା ପରେ ସେଠି କହିବା। ଆଉ ସାର ମ୍ୟାଡାମମାନଙ୍କୁ ଟିକେ ପର୍ସନାଲ ମାନେ ଦେଖା କରିକି କହକୁ ପଡିବ ନହେଲେ ସେ କହିବେ ଆମକୁ କହିଲେନି?
ହଁ ହଁ ହଉ ହଉ ହଉ ତୁ ଯା କଣ କରିବୁ ଆଉ ପଛରେ କଥା ହବା ଆଁ।
ହଉ ତାହେଲେ ମୁଁ ଯାଉଚି ତାହେଲେ ତୁ ଫୋନ୍ କରିକି କହିବୁ ଆଉ।
ହୁଁ।